ହଁ ଶୁଭ ସକାଳ।
ଜୟ ବଜରଙ୍ଗ ବଲି ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଜୟ ବଜରଙ୍ଗ୍ ବାଲି।
ଆଉ ଆପଣ ଆଜି ମଙ୍ଗଳବାର ଯାଇଥିଲେ କି ନାଇଁ ବଜରଙ୍ଗବାଲୀକୁ ଦର୍ଶନ କରିବାକୁ?
ହଁ ହଁ ମୁଁ ସକାଳେ ଯାଇକି ବଜରଙ୍ଗବାଲି ଦେଖା କଲି ଜଗନ୍ନାଥ ମନ୍ଦିର ଯାଇଥିଲି ଲକ୍ଷ୍ମୀ ବିମଳା ଆଉ ହଁ ଗଣେଶ ଆଉ ଶିବ ମନ୍ଦିର ସାଇ ମନ୍ଦିର ସବୁଆଡେ ବୁଲାବୁଲି କରି ଆସିଲି।
ଯା ହଉ ମାନେ ମୁଁ ଭାବୁହିଁଥିଲି ଆପଣ ତ ନିଶ୍ଚିନ୍ତ ଯାଇଥିବେ ବଡ ମଙ୍ଗଳବାର ଯେହେତୁ ଚାଲିଛି ମାନେ ବହୁତ ବର୍ଷ ପରେ ମାନେ ସତେଇଶ ନା ଅଠେଇଶ ବର୍ଷ ପରେ ଆସିଛି ବଡ ମଙ୍ଗଳବାର ଆସିଛି ପୁରା ମେ ମାସର ଯେତିକି ରହିଲା। ମଙ୍ଗଳବାର ମାନେ ଚାରିଟା ଆଉ ଜୁନ ମାସର ଚାରିଟା ଏଇ ଚାରି ଚାରିଟା ପୁରା ଆଠଟା ମଙ୍ଗଳବାର ହଉଛି ମାନେ ବଡ ମଙ୍ଗଳବାର ଏଇ ମଙ୍ଗଳବାରରେ ଜାଣିଛନ୍ତି ଆପଣ ଶୁଣନ୍ତୁ ମୋ କଥା ଆପଣ ଜାଣିଛନ୍ତି କି ନାହିଁ?
ମୁଁ ଏତେ ଜାଣିିନି।
ଜାଣିଛନ୍ତି ଏଇ ଯୋଉ ବଡ ମଙ୍ଗଳବାରରେ ଯୋଉ ପ୍ରଥମ ମେ ପାଞ୍ଚ ତାରିଖ ଯୋଉ ଗଲା ସେ ମଙ୍ଗଳବାରରେ ଯୋଉ ହନୁମାନଙ୍କ ସିନ୍ଦୁର ମାନେ ତା ସେଇଟା ଦାନ ଦିଆଯାଏ ଜାଣିଛ ମାନେ ହନୁମାନଙ୍କ ପାଖରେ ଆପଣ ଦେଇଛନ୍ତି?
ହଁ ମୁଁ ଦିଆ ହେଇଥିଲା ଆମର।
ଆଚ୍ଛା ଆଚ୍ଛା ମୁଁ ସେଇ କଥା ହିଁ ପଚାରିଲି ଆଉ ଜାଣିଛନ୍ତି ଯୋଉ ବାର ତାରିଖ ମେ ବାର ତାରିଖ ପଡିଲା ହଉଛି ମାନେ ହନୁମାନଙ୍କର ସେକେଣ୍ଡ ବଡ ମଙ୍ଗଳବାର ସେଥିରେ ଯୋଉ ଲଡୁ ତ ଆପଣ ଜାଣିଛନ୍ତି ହନୁମାନଙ୍କର ପ୍ରିୟ ସେଇଟା ଦିଆ ହୁଏ ଆଉ ଅ ତୃତୀୟ ବଡ ମଙ୍ଗଳବାର। ଜାଣିଛନ୍ତି ସେ ଯୋଉ ଆ ମାନେ ଧ୍ୱଜା ବନ୍ଧାଯାଏ ହଉଛି ହନୁମାନଙ୍କର ମନ୍ଦିରରେ ସେଇଟା ଆପଣ ବାନ୍ଧିଛନ୍ତି।
ହଁ ଧ୍ୱଜା ବନ୍ଧାହେଇଛି ଆମର।
କୋଉ ରଙ୍ଗରେ ବାନ୍ଧିଲେ ହଳଦିଆ ନା କମଳା କଲର?
ନାଇଁ ନାଇଁ କମଳା କଲର ନା ଆଉ।
ନାଇଁ ନାଇଁ କିଛି ଲୋକ ହଳଦିଆ ରଙ୍ଗ ବି ଦଉଛନ୍ତି ତ ମୁଁ ସେଇ କଥା ପାଇଁ ପଚାରିଲି।
ନାଇଁ ଭଲ ହଉଛି କମଳା ରଙ୍ଗ ଟା।
ହଁ ବଜରଙ୍ଗବାଲୀଙ୍କର ଯେହେତୁ ପ୍ରିୟ କମଳା ରଙ୍ଗ ସେଇଟା ହିଁ ଆଉ ଗଲା ଚତୁର୍ଥ ମାନେ ଆଜି ତ ପଞ୍ଚମ ବଡ ମଙ୍ଗଳବାର। ଚତୁର୍ଥ ବଡ ମଙ୍ଗଳବାରରେ। ହଉଛି ଯୋଉ ମାନେ ହନୁମାନ ଚାଳିଶା ତ ଗୋଟେ ଅଛି ଆମେ ଜାଣିଛନ୍ତି। ଆପଣ ସେଇଟା ପାଠପାଠ କରୁଥିବେ ସବୁବେଳେ କରନ୍ତି ତ?
ହଁ ବେଳେବେଳେ କରେ।
ଆଚ୍ଛା ଆଚ୍ଛା ଆଉ ମାନେ ଯୋଉ ପ ଚତୁର୍ଥ ମଙ୍ଗଳବାର ଗଲା ବଡ ମଙ୍ଗଳବାର ସ ଏଥିରେ କଣ ହନ୍ ନୁ ମାନେ ବଜରଙ୍ଗବାଲିଙ୍କର ଗୋଟେ ବାଣ ଅଛି ମାନେ ବଜରଙ୍ଗ ବାଣ ଯୋଉଟା କୁହନ୍ତି ଆପଣ ସେ ସୋସିଆଲ ମିଡିଆରେ ଦେଖିବେ ଆପଣ ଜାଣିପାରିବେ ବୁଝିଲେ।
ଆଚ୍ଛା।
ହ ସେଇଟା ପାଠ କରାଯାଏ ଆଉ ଆଜି ରହିଲା ହଉଛି ପଞ୍ଚମ ମଙ୍ଗଳବାର ପଞ୍ଚମ ବଡ ମଙ୍ଗଳବାରରେ ଯୋଉ ଆମେ ଦୁଃଖୀ ରଙ୍କିକୁ ସବୁ ଆପଣ ଦେଖିଥିବେ ବଡ ବଡ ଲୋକମାନେ ଏଇ ଯୋଉ ମଙ୍ଗଳବାର ଆଉ ଶନିବାରରେ ହଉଛି ଜଳ ଦାନ କରନ୍ତି ଦ ଦହି ପାଣି ଆପଣ ମାର୍କ କରିଛନ୍ତି ନା ନାଇଁ କେବେ।
ହଁ ହଁ ମୁଁ ଜାଣିଛି।
କଣ କରନ୍ତି ଆପଣଙ୍କ ଆଡେ ଟିକେ କହିଲେ।
ଆ ଯୋଉମାନେ ପାଣି ଥଣ୍ଡା ପାଣି ନେଇ ଦାନ କରନ୍ତି ଆଉ କେହି କେହି ଦହି ପାଣି କରନ୍ତି ତା ଦେହରେ ଲଙ୍କା ଲେମ୍ବୁ ସବୁ ପଡି ଦହି ପଡି ପାଣି କରିକି ଗୋଟେ ଗଛ ମୂଳେ ସବୁ। ବାଟ ବାଣ୍ଟନ୍ତି ଯିଏ ଗଲା ଆଇିଲା ଲୋକ ସମସ୍ତେ ପିଅନ୍ତି ଆଉ କଣ।
ହଁ ଦୁଃଖୀ ରଙ୍କି ଯୋଉ ବାଟରେ ଯୋଉମାନେ ଯାଉ ଖରାରେ ଆଜିକାଲି ସମସ୍ତେ ମାନେ ଶୁଷ୍କ ହେଇଯାଉଛନ୍ତି ପୁରା ସବୁ ପିଅନ୍ତି ଆଉ ଆଉ କି ଯଦି ପାରିଲା ତାହେଲେ ଥଣ୍ଡା ସରବତ ଦିଅନ୍ତି ବେଲ ପଣା ଆପଣଙ୍କର ଏଇ ଯୋଉ ଶନି ମନ୍ଦିର ପାଖରେ ବା ସେଦିନ ବେଲ ପଣା ଦଉଥିଲେ ନା କଣ ପୂର୍ବ ଶନିବାର?
ହଁ ହଁ ହଁ ହଁ। ଶନିବାର ଆମ ବେଲ ପଣା ବଣ୍ଟନ ବଣ୍ଟନ କରିଥିଲା ଦହି ପାଣି ବଣ୍ଟନ କରିୁଥିଲା।
ଆଛା ଆଛା କିଏ କରିଥିଲେ?
ସେ ଏଇ କଲନି ର ଗୋଟେ ଲୋକ ଯାଇ ସେଇଠି ଦଉଥିଲା ବିଭିନ୍ନ ଭକ୍ତ ଅଛନ୍ତି ସେମାନେ ସବୁ ବାଟୁଛନ୍ତି ଆଉ।
ଓ ମାନେ ଜଣେ ଦେଇଥିଲେ ନା ମାନେ କିଛି ଜଣ ମିଶିକି।
ସେ ଜଣେ ଲୋକ ଦେଇଥିଲା।
ହଁ ମୁଁ ସେଇଆା ହିଁ କହିଲି ଏଇ ଯୋଉ ପଞ୍ଚମ ମଙ୍ଗଳବାର ବଡ ମଙ୍ଗଳବାର ଆଜି ମାନେ ସବୁ ଥଣ୍ଡା ପାଣି ଦୁଃଖୀରଖି ମାନଙ୍କୁ ଦେଲେ ଭଲ ଆଉ ଜାଣିଛନ୍ତି ଏଇ ଯୋଉ ପର ମଙ୍ଗଳବାର ଟା ଆସିବ ମାନେ ଷଷ୍ଠତମ ହଉଛି ବଡ ମଙ୍ଗଳବାର ସେଥିରେ ଆ ଗୁଡ ତ ଆପଣ ସବୁଦିନ ବୋଧେ ପୂଜା କରିୁଥିବେ ଅନୁମାନ ଆଙ୍କ ପାଖରେ ନା କଣ ହଉ ଗୁଡ ସହିତ ଆଉ କଣ କଣ ଦିଅନ୍ତି?
ଠିକ ସହିତ ବୁଟ। ଦିଆଯାଏ କଦଳୀ ଭୋଗ କରାଯାଏ ଆଉ ନଡ଼ିଆ ବି ଦିଆଯାଏ।
ଆଚ୍ଛା ଆଚ୍ଛା ସେଇ ସେଇୟା ହିଁ ମୁଁ କହିଲି କି ସେଇଟା ଗୁଡ ସହିତ ଆଉ ହଉଛି ମାନେ ଚଣା ସେଇ ଯୋଉ ବୁଟ ଯୋଉଟା କହୁଛନ୍ତି ସେଇଟା ହିଁ ଦିଆ ହୁଏ ଆଉ କଣ କରିବେ ନା ଆଉ ଯୋଉ ସପ୍ତମ ବଡ ମଙ୍ଗଳବାର ଆସିବ ସେଦିନ ଆପଣ କଣ କରିବେ କହିଲେ ଏଇ ଯୋଉ ମାନେ ଖାଇବା ପତ୍ର ମାନେ ବେଶୀ ନୁହଁ ସେ ଅଳ୍ପ ଖାଇବା ପତ୍ର ଦେବେ ଆଉ ସୋରିଷ ତେଲରେ ଦୀପ ଜଳେଇବେ ହନୁମାନଙ୍କ ପାଖରେ ଯାଇକି।
ସୋରିଷ ତେଲରେ।
ହଁ ସୋରିଷ ତେଲରେ କିଏ ବି ଏମତି ଭାବିବେ କିଟା ମାନେ ବୋକା କଥା କିନ୍ତୁ ନା ସୋରିଷ ତେଲରେ ହିଁ ଜଳେଇବେ ଆଉ ଆଉ କଉ ତେଲ ନୁହଁ ରାଶି ତେଲ ବି ନୁହଁ କି ଆଉ କଉ ତେଲ ବି ନୁହଁ।
ଆଚ୍ଛା ଆଚ୍ଛା।
ହେଲା ଆଉ ରହିଲା ତାପର ମାନେ ସଭା ଲାଷ୍ଟ ଅଷ୍ଟମତମ ହଉଛି ବଡ ମଙ୍ଗଳବାର ଦିନ କଣ କରିବେ ହନୁମାନଙ୍କର ଯୋଉ ରଙ୍ଗର ବସ୍ତ୍ର ପିନ୍ଧନ୍ତି ସେଇ ରଙ୍ଗର ବସ୍ତ୍ର ଧାରଣ କରିବେ ଆପଣ ପୁରା ଦିନ ସାରା।
ଆ ନିଜେ ପିନ୍ଧିବୁ?
ହଁ ହନୁମାନଙ୍କୁ ତ ବସ୍ତ୍ର ଆପଣ ଯେବେ ଦେବା କଥା ଦେବେ ସେଇଦିନ କିନ୍ତୁ ଆପଣ ନିଜ ଯେ ଗୋଟେ ସେଇ ରଙ୍ଗର ବସ୍ତ୍ର ଧାରଣ କରିବେ ବସ୍ତ୍ର ଧାରଣ କରିକି ହନୁମାନଙ୍କ ମନ୍ଦିର ଯିବେ ହନୁମାନଙ୍କୁ ପ୍ରାର୍ଥନା କରିବେ ବୁଝିଲେ।
ହଁ ହଁ।
ଆଉ ଏଇଆା ତ କହୁଥିଲି ଆଉ। ଆଉ ଆପଣ ହଁ କୁହନ୍ତୁ।
ମୋ କହିବା କଥା ହେଲା ଯୋଉ ବସ୍ତ୍ର ଧାରଣ କରିବେ ଆଉ ସେଟା ମାନେ ପ୍ୟାଣ୍ଟ ସାର୍ଟ କଥା କହୁଛନ୍ତି ନା ଏମିତି ଧୋତି ଗାମୁଁଛା ପିନ୍ଧିବା ପାଇଁ?
ନାଇଁ ନାଇଁ ଯଦି ଆପଣଙ୍କର ସେଇ କମଳା ରଙ୍ଗର ଆପଣଙ୍କର କିଛି ସାର୍ଟ ଅଛି ତାହଲେ ଆପଣ ସେଇଟା ପିନ୍ଧିଦେଲେ କିଛି ଅସୁବିଧା ନାହିଁ।
ଠିକ ଅଛି ଠିକ ଅଛି।
ଗଞ୍ଜି ବି ଚାହିଁଲେ ପିନ୍ଧି ପାରିବେ।
ଆଉ ଠାକୁରଙ୍କ ଧର ଭୋଗ ରାଗ କଣ କରାଯିବ?
ଆପଣ ଯାହା ନିଅନ୍ତି ଭୋଗ ଆପଣ କଣ କଣ ନିଅନ୍ତି ଆଉଥରେ ମତେ ଟିକେ କହିଲେ?
ସେ ବୁଟ ଯାଏ ଗୁଡ ଯାଏ ଆଉ କଦଳୀ ଦିଆଯାଏ ନଡ଼ିଆ ଦିଆଯାଏ ଆଉ ଲଡୁ ଲଡୁ ବି ଦିଆଯାଏ।
ହଁ ଏତିକି ଆସ ଯେ ବୁଟ ତ ଦେଲେ ଆଉ ମହୁ ମହୁ ଟା ବି ବହୁତ ଜରୁରୀ।
ନା ନା ମହୁୂ ଟା ପୂର୍ବ ଦିନ ଦବାକୁ ପଡିବ ପ୍ରଭୁ ଯେ ସେତେବେଳେ ହନୁମାନ ସକାଳେ ଗାଧା ପଧା କରିକି ଇଏ ହ ସେତେବେଳେ ମହୁଟା ତାଙ୍କ ଦେହରେ ଘର୍ଷଣ କରାଯିବ ପୂର୍ବ ଦିନ ଦେଇଦେଲେ ଭଲ।
ହଁ ଆପଣ ହ ଉ ସେଇଆ କରନ୍ତୁ ଆପଣ ପୂର୍ବ ଦିନ ହିଁ ତାହଲେ ଦେଇଦିଅନ୍ତୁ, ଠିକ ଅଛି।
ଠିକ୍ ଅଛି।
ଆପଣ ହନୁମାନ ଚାଳିଶା ଦିନକୁ କେତେ ଥର ପଢ଼ନ୍ତିୁ? ହ
ନାଇଁ ମୁଁ ଯେତେବେଳେ ସମୟ ମିଳେ ପଢେ ନା ସମୟ ହୁଏନି ପଢିପାରେନି, ଖାଲି ହନୁମାନଙ୍କ ନାଁ ଟିକେ ଡାକିଦିଏ ଆଉ
ନାଇଁ ନାଇଁ ଆପଣ ସବୁଦିନ ଅତି କମରେ ଥରୁଟେ ତ ପଢିବେ, କିନ୍ତୁ ମୁଁ କହୁଛି କି ଯୋଉ ବଡ ମଙ୍ଗଳବାର ଚାଲିଛି, ଜୁନ ଯାଏଁଲି ସେତିକି ଦିନ ଯାଏଁ ଆପଣ ଏଗାର ଥର ଲେଖା ପଢନ୍ତୁ, ମାନେ ଏମିତି କରିଦେବେ ସକାଳୁ ହଉଚି ପଢିଦେବେ ପାଞ୍ଚ ଥର ସନ୍ଧ୍ୟାବେଳଳେ ପଢିଦେବେ ଛଅ ଥର ଏଗାର ଥର ଖଣ୍ଡେ ପଢନ୍ତୁ, କାଁ ବହୁତ ମହିମା ଅଛି, ଏ ଯୋଉ ବଡ ମଙ୍ଗଳବାର ଚାଲିଛି ବହୁତ ମହିମା ବୁଝିଲେ
ଆଚ୍ଛା
ତ ଆପଣ ସେଇଆ କରନ୍ତୁ ଆପଣ ଯେମିତି ହେଲେ ବି ଟିକେ କଣ ବ୍ୟବସ୍ଥା କରିକି କଣ କରିକି କରନ୍ତୁ, ଆଉ ଏଇଆ କରନ୍ତୁ ବାପା ମାନେ ପ୍ରଭୁ ସବୁ ଦୁଃଖ ଆପଣଙ୍କର ହରଣ କରିଦେବେ ଆଉ ହଁ ଆଉ ୟେଲୋ ରଙ୍ଗର ପତକା ଦିଅନ୍ତୁନି, ଆପଣ ସେ କମଳା ରଙ୍ଗର ପତକା ଯେତେବେଳେ ଦେବା କଥା ଦେବେ ଆଉ ଆଉ ଅନ୍ୟ ଲୋକମାନେ ଆଉ ସେ ଯୋଉ ବେଲ ବେଲପତ୍ର ନାହିଁ ହଉଛି ଆମର ପାନପତ୍ରରେ ଶ୍ରୀରାମ ଲେଖିକି ବି ଲୋକ ଦିଅନ୍ତି ଆପଣ ଯଦି ମାନେ ମାଳା କରିପାରୁନାହାନ୍ତି, ତାହେଲେ ଗୋଟେ କାମ କରନ୍ତୁ ଆପଣ ଖାଲି ଏଗାରଟା ପାନପତ୍ର କି ସାତଟା କି ତେରଟା ପାନପତ୍ରରେ ଶ୍ରୀରାମ ଲେଖିକି ତାଙ୍କ ପାଦ ପାଖରେ ହାତ ପାଖରେ ଥୋଇ ଦେଇକି ଆସନ୍ତୁ, ବୁଝିଲେ।
ଆଚ୍ଛା, ସେ ନନ କୁଆଲିଟି ଦେବେ ଆଉ।
ହଁ ନନା ହିଁ ରଖିଦେବେ ଆପଣ ଖାଲି ଘରୁ ଟିକେ ଚନ୍ଦନ ରେ ସେ ଯୋଉ ସିନ୍ଦୁର ଅଛି ହନୁମାନଙ୍କର କମଳ ରଙ୍ଗର ସେଇ ସିନ୍ଦୁରରେ ଇଏ କରିଦେଇ ଯାଇଥିବେ ନନାଙ୍କୁ କହିବେ ସେ କରିଦେବେ ଆଉ ହେଲା।
ଠିକ ଅଛି ।
ଆଉ କଣ କରିବାକୁ ଚାହୁଁଛନ୍ତି କହୁନାହାନ୍ତି।
ଆଉ କଣ କହିବି ପ୍ରଭୁଙ୍କର ଗୋଟେ ଜିନିଷ ହୋଉଚି, କଣ ଆମେ ସବୁ ବିଭିନ୍ନ କାମରେ ବ୍ୟସ୍ତ ରହିଯାଉଚୁ, ତେଣୁ ସମୟ ଯେତେବେଳେ ମିଳୁଛି ଆମେ ସେସବୁ କରିପାରୁଚୁ, ଯେତେବେଳେ ସମୟ ନ ମିଳୁଛି କରିପାରୁନୁ ତେଣୁ ତେଣୁ ସେ ଘରେ ଠାକୁର ପୂଜା କ ଟିକେ ଯୁଆର ହଉଚୁ ଆଉ ମାନେ ସବୁ ସମୟରେ ଆମ ଦ୍ଵାରା ସ କିନ୍ତୁ ଯେହେତୁ କହିଲେ ଆପଣ ବଡ ମଙ୍ଗଳବାର ଚାଲିଚି, ଏଇଟାକୁ ଆଚୁଲି ପାଳନ କରିବା କଥା। କେତେ ବର୍ଷ ପରେ ପଡିଚି, ମାନେ।
ହୁଁ ବହୁତ ବର୍ଷ ପରେ ଯେହେତୁ ଆସିଚି, ଇଏ କରିବା ହିଁ କଥା ଆଉ ଆପଣ ଯୋଉ କହିଲେ ସମୟ ହଉନି ସମୟ କାଢିବେ ନା ଭଗବାନ ହିଁ ଆପଣ ସମୟ କୁ ଭଲସେ ଉପଯୋଗ କେମିତି କରିବେ ସେଥିପାଇଁ ଆପଣଙ୍କୁ କର୍ମ ଦେଇଛନ୍ତି ତ ଆପଣ ଯେମିତି ହେଲେ ଟିକେ ସମୟ କାଢିକି। କରନ୍ତୁ ବା
ଆଚ୍ଛା ଆଚ୍ଛା ହଉ ମୁଁ ବ ସମୟ କାଲି ସକାଳେ ସନ୍ଧ୍ୟାବେଳେ ଟିକେ ପ୍ରଭୁଙ୍କ ପାଇଁ ସମୟ ଦବା ଆଉ।
ହୁଁ ନିଶ୍ଚିନ୍ତ ଆପଣ ତାହେଲେ ଇଏ କରନ୍ତୁ ଆଉ କଣ କହୁଛନ୍ତି କୁହନ୍ତୁ, ଆଉ କୋଉ ମନ୍ଦିର ଆଇ ସ ପରେରେ ଯାଇଥିଲେ।
ଆଉ ମୁଁ ଯାଇଥିଲି ଜଗନ୍ନାଥ ଆଶ୍ରମ ଯାଇଥିଲି, ଆଉ ସାଇ ମନ୍ଦିର ଯାଇଥିଲି, ଲକ୍ଷ୍ମୀ ମନ୍ଦିର, ନିର୍ମଳା ମନ୍ଦିର, ଜଗନ୍ନାଥଙ୍କୁ ଦର୍ଶନ କଲି, ଗଣେଶ ମନ୍ଦିର, ଶିବ ମନ୍ଦିର, ହ
ଆଚଛା ଆଛା ଭଲ କରିୁଛନ୍ତି, ଆପଣ ସମସ୍ତଙ୍କୁ ଦର୍ଶନ କରିଦେଇକି ଯାଇଛନ୍ତି, ଆଉ ଆପଣ ଏବେ ଆଜି ଆଜି ତ ମାନେ ସାଧା ଖାଇବା ଆପଣ ଯାଆନ୍ତୁ, ସକାଳର ଖାଇବା ଖାଇଦେବେ ମୁ ରଖୁଛି।
ହଉ ହଉ ଠିକ ଅଛି।
ହଁ